ହୁଁ
ଏଇ ବସିଥିଲି ଘରେ ଖାଇବା ପାଇଁ ରୋଷେଇ ହୋଉଛି ମୁଁ ଏଇ ବସିଥିଲି। ଅଫିସ କାମ ବି ଚାଲିଛି।
ଆଚ୍ଛା ଆଚ୍ଛା ଖାଇବା ଆଜି କଣ ହେଇଛି?
ଆଜି ଦାଦା ଆସିଛନ୍ତି। ତ ସକାଳେ ହେଇଥିଲା ଇଟଲି ତରକାରୀ ହେଇଥିଲା।
ହଁ ହଁ
ଏବେ ଏ ଦିନରେ ଲଞ୍ଚ ରେ ହେଇଥିଲା ଭାତ ଡାଲି ତାପରେ ଛତୁ ତରକାରୀ ଚିଲି ପନିର୍।
ହଁ ହଁ
ସଲାଟ ଏଭଳିଆ ଥିଲା।
ଆଚ୍ଛା ଆଚ୍ଛା
ଏବେ ସେଇ ଚିଲି ପନିର ଅଛି ପରଟା କରିଦେଲେ ଖାଇଦବୁ ଆଉ।
ବା ବା ଆପଣଙ୍କର ଆଜି ପୁରା ମେନ୍ୟୁ ପୁରା ବଢିଆ ମେନ୍ୟୁ ଆଉ।
ଆଜ୍ଞା ଆଉ ଆପଣ ରଥଯାତ୍ରାରେ ପୁରୀ ଯିବେ କି ନାଇଁ?
ରଥଯାତ୍ରାରେ ପୁରୀ ଯିବାର ସୌଭାଗ୍ୟ ତ ମୋ ପାଖରେ ନାହିଁ। କିନ୍ତୁ ମୁଁ ଏଇଠୁ ହିଁ ଜନ୍ନାଥଙ୍କୁ ଦର୍ଶନ ରିସେଣ୍ଟଲି ମୁଁ ପୁରୀ ଯାଇକି ଆସଚି। ମାନେ ଆମେ ଶନିବାର ଦିନ ପୁରୀ ଯାଇଥିଲୁ ଅ ସେଇଠି ଆକ୍ଆଲି ମୋ ହଜବେଣ୍ଡଙ୍କର କ୍ଲାଇଣ୍ଡ ମାନେ ସ ସମସ୍ତେ ମିଶିକି ଯାଇଥିଲେ ତାଙ୍କ ଫ୍ୟାମିଲି ନେଇକି। ଆମେ ରହିଥିଲୁ ତୋଷାଳୀ ରେଜର୍ଟ ଯୋଉ ଅଛି ଇକୋ ରେଜର୍ଟ। ହଁ ତୋଷାଲି ସାଣ୍ଡ ରେ ଯୋଉଠି ରହିଥିଲୁ। ତ ସେଇଠି ଆମେ ପହଞ୍ଚିଲୁ ରାତ୍ ମାନେ କେତେବେଳକୁ ଏଗାରଟା ବାରଟା ବେଳକୁ ପହଞ୍ଚିଲୁ ପୁରୀ ରେ।
ଆଜ୍ଞା
ସେଇଠୁ ତାଙ୍କର ଜଣେ ଚିହ୍ନା ଥିଲେ ବୋଲି ସେ ପୋଲିସ ତାଙ୍କ ହେଲ୍ପରେ ସେ ଜଣେ ମାନେ ତାଙ୍କର ଯୋଉ କ୍ଲାଇଣ୍ଟ ଅଛି ଛି ସେ ତାଙ୍କର ବହୁତ ଭିଭିି ଆଇ ପି ଗେଷ୍ଟ ମାନଙ୍କ ସହିତ ବି ତାଙ୍କର ଏଇ ମାନେ ଲିଙ୍କ ଥାଏ। ତ ସେ ସେଇ ହିସାବରେ ଆମକୁ ଗୋଟେ ସ୍କର୍ଟ ଦେଲେ। ସେ ଏସ୍କୋଟ ଆମକୁ ନେଇକି ଗଲେ ଜଗନ୍ନାଥଙ୍କର ବହୁତ ସୁନ୍ଦର ଆମେ ଦର୍ଶନ କଲୁ। ମୁଁ ମାନେ ଯୋଉ ଜାଗାରେ ଲୋକ ପୁରା ଏମିତି ମାନେ ଗୋଟେ ସେକେଣ୍ଡ ର ପଲକ ପଲ୍ଲକ୍ ଗୋଟେ ଦୃଶ୍ୟ ଦେଖିକି ଯାଉଛନ୍ତି। ସେଇ ଜାଗାରେ ମୁଁ ପାଞ୍ଚ ମିନିଟ୍ ଠିଆ ହେଇକି ବି ଭଗବାନଙ୍କୁ ଦର୍ଶନ କରିପାରିଲି ସେଇଟା ମୋର ବୋହୁତ ବଡ ଭାଗ୍ୟ ବୋଲି ମୁଁ ଭାବୁଛି।
ହଁ ହଁ ଭାଗ୍ୟ ନଥିଲେ ଆପଣ ଦର୍ଶନ ହିଁ କରିପାରି ନଥାନ୍ତେ।
ଏଥିରେ ଯୋଉଠି ପୁରା ଠ୍ ଲୋକ ଖାଲି ଠେଲି ଠେଲି ହେଇକି ଜଗନ୍ନାଥଙ୍କୁ ଦେଖି ଯାଉଛନ୍ତି ସେଠି ମୁଁ ପାଞ୍ଚ ମିନିଟ ଠିଆଇପାରିଲି ମାନେ ତ ସେଟା ମୋ ପାଇଁ ବହୁତ ବଡ଼ ଭାଗ୍ୟ।
ଆଜ୍ଞା ଆପଣ ନିଜେ ଦେଖୁନାହାନ୍ତି ମୁଁ ଗୋଟେ ଆପଣଙ୍କ ଏକ୍ସାମ୍ପ ପୁଲ ଦଉଛି ମୋ ଦି ଥର ହେଲାଣି ପୁରୀ ଗଲାଣି। ସି ବିଚ୍ ଯାଇକି ଆସୁଛି। କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇପାରୁନି।
ହୁଁ।
ସେ କାଳିଆ ବୋଧେ କୁହନ୍ତିନି ଅଭିମାନ କରଛି ବୋଧେ କି
ଜଗନ୍ନାଥ ପୁରା ମନୁଆ ଠାକୁର ଆପଣ ତାଙ୍କୁ ମନେଇବାକୁ ପଡିବ। ସେ ଗୋଟେ କୌଣସି କଥାରେ ରାଗିଥିବେ ତାଙ୍କୁ ଆପଣ ମନେଇବେ ତାଙ୍କ ପାଖକୁ ଯିବେ। ତାଙ୍କୁ ଟିକେ ଗେଲ କରିବେ ସେ କୃଷ୍ଣଙ୍କ ଅବତାର ନା ତାଙ୍କୁ ଟିକେ ଗେଲ ତେଲ ବାସ୍ନା ଜିନିଷ ଖା ଖାଇବା ଉଁ ମାନେ ବାସ୍ନା ସଜେଇ ହବା ଏସବୁ ତାଙ୍କୁ ପସନ୍ଦ। ତାଙ୍କୁ ଆପଣ ଗେଲ କରିକି ତା ଆପଣ ଏଇଠୁ ଡାକନ୍ତୁ କି ଜଗନ୍ନାଥ ଯଦି ଏଇ ଜଗା ଯଦି ମୋର କୌଣସି ପ୍ରକାରର ଭୁଲ ହେଇଛି ତୁ ମୋ ଉପରେ ରାଗିଛୁ। ମୋତେ କ୍ଷମା କର ମୋତେ ତୋର କେବେ ବି ଡୋରି ଟାଣିକି ନେ। ମୁଁ ତତେ ଦର୍ଶନ କରିବାକୁ ଯିବି ଆଉ ସେ ନିହାତି ଭାବରେ ନବ ସେ ଭକ୍ତର ଭଗବାନ ନା। ସେ କେବେ ବିି କାହାର ଭାବନା କୁ ଇଏ କରେନି କଷ୍ଟ ଦିଏନି।
ଆଜ୍ଞା। ମୁଁ ତ ଗୋଟେ ଛୋଟିଏ ଭକ୍ତ ତାର ମୁଁ ତ ତାକୁ ଆଉ କଣ ବି ଦେଇପାରିବି।
ହୁଁ ଆମେ ସବୁ ତ ମାନେ ସଂସାର ଭିତରେ ଘର କରିଛୁ ଆମେ ତ ତାକୁ ସେତିକି ସମୟ ଦେଇ ପାରୁନି କିନ୍ତୁ ଯୋଉ ପାଞ୍ଚ ମିଣ୍ଟି ଆମେ ପ୍ରାର୍ଥନା କରୁଛେ କି ପ୍ରାର୍ଥନା ନ କଲେ ବି ଯୋଉ ସମୟରେ ଆମେ ଆମ ମନ ଭିତରେ ଯୋଉ ଭାବନା ଟା ଆସୁଛି ଆମେ ତାକୁ ଧ୍ୟାନ କରୁଛେ ନା ସେଇଟା ହିଁ ଏବେ କଳି ଯୁଗରେ ବହୁତ ବଡ। କହନ୍ତି ନା ସତ୍ୟ ଯୁଗରେ ଏ ଜପ ତପ ବଡ ଥିଲା। ତ୍ରେତୀୟ ଯୁଗରେ ନ ମାନେ ଇଏ ଥିଲା କୀର୍ତ୍ତନ ବଡ ଥିଲା। ତାପରେ ଆସିଲା ଉଁ ଦ୍ୱାପର, ତ୍ରେତୟା, କଳି। ତ କଳି ଯୁଗରେ ହଉଛି କେବଳ ନାମ ବଡ ଆପଣ ଯଦି କେବଳ ଭଗବାନଙ୍କ ନାଁ ନେବେ। ସେଇଟା ବି ଆପଣଙ୍କ ପୁଣ୍ୟରେ ଗଣାଯିବ ଆପଣଙ୍କୁ କୌଣସି ପ୍ରକାରର ହୋମ ଯଜ୍ଞ, କୀର୍ତ୍ତନ କିମ୍ବା କୌଣସି ପ୍ରକାର ଓଷା ଉପାସ କରିବା ଦରକାର ନାହିଁ କଳି ଯୁଗରେ ଓନ୍ଲି ନାମ ସଂକୀର୍ତନ। ଆମେ ଯେବେ ଏବେ ବି କଥା ହଉଚେ ଯୋଉ ବିଷୟରେ ସେ ସବୁ ଜିନିଷ।
ମଝିରେ ମୋ ଚାରି ମାସ ଛାଡି ଦେଇଥିଲି ଆମିଷ। ସେତେବେଳେ ପୁରା ଠାକୁରଣଙ୍କ ଠାକୁରଙ୍କ ଶରଣରେ ରହିଯାଇଥିଲି। ହଁ ଡେଲି ମାନେ ହରେ କୃଷ୍ ଷ୍ଣ ହରେ ରାମ ଜପେ ଜଗନ୍ନାଥଙ୍କର ଇଏ କରେ ସବୁ କରେ। ତାପରେ ଆସ୍ତେ ଆସ୍ତେ ଘରର ପରିସ୍ଥିତି ଯେହେତୁ ସମାଜ ଭିତରେ ଅଛି। ସମାଜରେ ସିଚୁଏସନକୁ ନେଇକି ପୁଣି ଆମିଷ ଖାଇବା ଷ୍ଟାର୍ଟ କରିଦେଲି। ତ ଆମିଷ ଖାଇଲା ପରେ। ଠାକୁରଙ୍କ ପ୍ରତି ସେଇ ଧ୍ୟାନ ଟା ମୋର ଏବେ ଆଉ ଏତେ ହେଇପାରୁନି ଯୋଉଟା କି ବିନା ଆମିଷରେ ମତେ କହିବାକୁ ପଡୁନଥିଲା ଯେ ଠାକୁରଙ୍କୁ ଧ୍ୟାନ କରିବାର ଅଛି। କି ଠାକୁରଙ୍କ ନାମ ନବାର ଅଛି।
ହଁ ହଁ। ନାଇଁ ସେମିତି କିଛି ଭାବିବାଟା ତ ଉଚିତ୍ ନୁହଁ। କାରଣ ସମସ୍ତେତ ସେଇ ନାମ ସଂକୀର୍ତ୍ତନ କଲେ ହିଁ ଭଗବାନ୍ ଙ୍କର ଆଶୀର୍ବାଦ୍ ପାଇବେ, ସେଟା ତ ସେମିତି କିଛି ନୁହଁ। କିନ୍ତୁ ଆମେ ଯେତେବେଳେବି ଠାକୁରଙ୍କୁ ଡାକିବା ଆମେ ଅ ଗୋଟେ ଭାବନା ହିସାବରେ ଡାକ୍ କିବା ଯେମିତି ଏ ମାନେ ଆପଣ ଏବେ କହିଲେ କି ଆପଣ କେବେ ଯାଇଚନ୍ତି କି ପୁରୀ? ତ ମୋ ମନରେ ସେ ଭାବନାଟା ଜାଗ୍ରତ ହେଲାନା କି ମୁଁ କଣ ହଁ ଭଗବାନଙ୍କର ମାନେ ଭୁ ଭକ୍ତ ଲିଷ୍ଟ ଗଣା ନୁହଁ କି ମୁଁ ଏତ୍ ଏତିକି ପା ମାନେ ପବିତ୍ର ନୁହଁ କି ମୁଁ ତାଙ୍କୁ ର ରଥରେ ଦେଖିପାରିବି ମାନେ ଯୋଉ କହନ୍ତିନି କି ରଥରେ କଳାବାମନଙ୍କୁ ଦେଖିବା ହଉଚି ଗୋଟେ ଭାଗ୍ୟକର କଥା। ଯୋଉ ସେଇ ଟାଇମିରେ ଯୋଉମାନେ ଦଶମୀ ଯୋଉ ଦଶମୀରେ ଯୋଉମାନେ ଇଏ କରନ୍ତି, ଏକାଦଶୀ କରନ୍ତି। ସେଇ ଟାଇମିରେ ରଥରେ ଯୋଉମାନେ ଠାକୁରଙ୍କୁ ଦେଖନ୍ତି ନା, ସେଟା କୋଟିଏ ଜନ୍ମର ବହୁ ପୁଣ୍ୟ ଫଳ ଆପଣଙ୍କୁ ମିଳେ। ସେଟା ବି ସେଟା ଦେଖିବା ବି ମାନେ ବହୁତ ବଡ କଥା। ଆମର ତ ଏବେ ସବୁ ଟେଲିଭିଜନ୍ ଇଏ ସିଏ ହେଇଯାଇଚି ଫିର୍ ବି ଆମେ ସେଇ ଥ୍ରୁରେ ଦେଖିପାରୁଛୁ। ସେଇଟା ବି ଆମ ପାଇଁ ଭାଗ୍ୟ କହିଲେ ଚଳେ। କାରଣ ତାଙ୍କର ଦର୍ଶନ ମାତ୍ରକେ ଯୋଉ ଠାକୁର ଭକ୍ତକୁ ଦର୍ଶନ ଦେବା ପାଇଁ ଗମ୍ଭୀର ଭିତରୁ ବାହାରିକି ଆସୁଚନ୍ତି। ସିଏ ସମସ୍ତଙ୍କ ମନ କଥା ବୁଝିପାରିବେନି। ନିହାତି ଭାବରେ ବୁଝିପାରିବେ, ସେ ଜଗ୍ ହୁଁ।
ମୁଁ ଥରେ ବାହାରି ଥିଲି ବାହୁଡାରେ ରଥଯାତ୍ରା ଦେଖିଆ ପାଇଁ।
ହୁଁ।
ଏଇଠୁ ଘରୁ ବାହାରିକି ଗଲି ଷ୍ଟେସନ୍, ଷ୍ଟେସନ୍ ରେ ମୁଁ ଯୋଉ ଟ୍ରେନ୍ ରେ ଚଢ଼ିବା କଥା ମୁଁ ସେଇ ଚେନ୍ ରେ ମୋର ମୁଁ ଆକ୍ଚୁଆଲି ଜାଣିପାରେନି କୋଉ ଟ୍ରେନ୍ କଣ। ମୁଁ ଯୋଉ ଟ୍ରେନ୍ ରେ ଚଢିବା କଥା, ମୁଁ ଆଉ ଗୋଟେ ଟ୍ରେନରେ ଚଢିଗଲି। ତ ସେଇଟା ଖୋର୍ଦ୍ଧାରୁ ମତେ ଓହ୍ଲେଇକି ଆଉ ଗୋଟେ ଟ୍ରେନ୍ ନବାର ଥିଲା। ତ ସେଇଟା ମୁଁ ନଜାଣିକ୍ କି ମୁଁ ବରହ୍ମପୁରୂ ରାସ୍ତାରେ ପଳେଇଲି। ତ ମତେ କିଛି ଟାଇମ୍ ପରେ ମତେ ଲାଗିଲା ଯେ ମୁଁ ଏଇ ରୋଡ୍ ଟା ପୁରୀ ଯାଉନି। ଏ ରୋଡଟା ବର୍ହ୍ମପୁର୍ ଆଡେ ଯାଉଚି ବୋଲି। ତ ସେତେବେଳେ ମୁଁ ଯେତେବେଳେ ପଚରା ପଚରି କଲି, ଲୋକ କହିଲେ ହଁ ଏଇ ରୋଡ୍ଟା ବରହ୍ମପୁର୍ ଯାଉଚି। ପୁରୀ ଆପଣ ଯିବାର ଥିଲା, ଆପଣ ଖୋର୍ଦ୍ଧାରେ ଓହ୍ଲେଇ ପାଡିଥାନ୍ତେ। କିନ୍ତୁ ଆପଣ ଗୋଟେ କାମ କରନ୍ତୁ, ଆପଣ ଏଇଠି ଓହ୍ଲେଇ ପଡନ୍ତୁ। ସେଇ ଟାଇମିରେ ସେଇଠି ଟ୍ରେନ୍ ଟା ରଖିଥିଲା। ମାନେ ସେଇଟା ସବୁଠାରୁ ଛୋଟ ଷ୍ଟେସନ୍। ସେଇଠି ରଖ୍ ରଖିଥିଲା ଅ ଆପଣ ଏଇଠୁ ଓହ୍ଲେଇ ପଡନ୍ତୁ ଏଇଠୁ ଆପଣ ଟ୍ରେନ୍ ଧରିକି ପୁଣି ଆଉଥରେ ପଳେଇବେ।
ହ
ମୁଁ କହିଲି ହଉ ଠିକ୍ ଅଛି। ତ ଓହ୍ଲେଇ ପଡିଲେ ଆପଣ ବିଶ୍ଵାସ କରିବେନି ମାନେ ଦିନ ଦିପହରେବି ସେଇ ଷ୍ଟେସନ୍ ରେ ଆପଣଙ୍କୁ ଠିଆ ହବାକୁ ବି ଡର ଲାଗିବ। ଆଉ ଟ୍ରେନ୍ ଗୁଡାକ ଏତେ ସ୍ପିଡ୍ରେ ଯାଉଥାଏ। ଯେ ମାନେ ମୁଁ ଆଉ କିଛି ବି ନଥିଲି, ତ ସେଇ ଟାଇମି ରେ ବର୍ଷା ବି ବହୁତ୍ ଜୋରରେ ହେଲା। ବର୍ଷା ଏତେ ଜୋର୍ରେ ହେଲା ଯେ, ମୁଁ ମାନେ ଚାଲିଚ୍ ଚାଲି ଗୋଟେ କିଲୋମିଟର କି ଦି କିଲୋମିଟର ଯୋଉ ଓ ମାନେ ରାସ୍ତା ଫାସ୍ତା ବନ୍ଦ୍ କରିଆକୁ ଯୋଉ ଗେଟ୍ ପଡେ ସେ ପର୍ଯ୍ୟନ୍ତ ଗଲି। ସେ ପର୍ଯ୍ୟନ୍ତ ଯିବାରୁ ପଚାରିଲି ସେମାନଙ୍କୁ ଯେ ମୁଁ ଆକ୍ଚୁଆଲି ଟ୍ରେନ୍ ମିସ୍ କରି ଯାଇଚି। ମତେ ପୁରୀ ଯିବାର ଥିଲା। ମୁଁ ଏପଟେ ପଳେଇ ଆସିଚି ନେଷ୍ଟ ଟ୍ରେନ୍ କେତେବେଳେ? ସେ କହିଲେ ନେଷ୍ଟ ଟ୍ରେନ ନାହିଁ। ଏଇଟା ସବୁଠାରୁ ଛୋଟ ଷ୍ଟେସନ। ଆପଣ ଏଇଠୁ ଆଠ କିଲୋମିଟର ଚାଲିକି ଯିବେ। ଚାଲିକି ଗଲେ ଆପଣଙ୍କୁ ମାନେ, ମେନ ରୋଡରେ ଆପଣ ପାଇବେ। ମାନେ ସେତେବେଳକୁ ମୁଁ ଭାଙ୍ଗି ପଡିଥାଏ‌। ଆଖିରେ ଲୁହ, ଜଗନ୍ନାଥଙ୍କ ଦର୍ଶ ର୍ଶନ କରିପାରିବିନି। ଏପଟେ ବହୁତ ଜୋରରେ ବର୍ଷା। ତ ଦୋକାନ ବଜାର ମାନେ ସେ ପାଖରେ ଯାହା ଗୋଟେ ଦିଟା ଦୋକାନ ଥିଲା। ସେ ଦୋକାନ ବଜାର ବହୁତ, ମାନେ ସବୁତିକ ବନ୍ଦ ହେଇଯାଇଥିଲା। ଠାକୁରଙ୍କୁ ଏତେ ଡାକିଲା ପରେ ଜଣେ ଗୋଟେ କଲେଜ ପିଲାଟେ ସ୍କୁଟିରେ ଆସିଲା, ସ୍କୁଟିରେ ଆସିଲାରୁ ସେଇଠି ସେ ସ୍କୁଟି ରଖିଲା। ସ୍କୁଟି ରଖିବାରୁ ମୁଁ ତାକୁ କହିଲି ଭାଇ ମୁଁ ଏମିତି ଆସିଥିଲି ଜଗନ୍ନାଥ ଦର୍ଶନ ପାଇଁ ମୁଁ ଏମିତି ଭୁଲରେ ପଳେଇ ଆସିଛି। ଆପଣ ମତେ ଟିକେ ନେଇକି ଛାଡିଦେବେ କି ମେନ ରୋଡ ଉପରେ? ସେ ମନା କରୁଥିଲା ମଧ୍ୟ କହିଲି ଭାଇ ଟିକେ ଛାଡି ଦିଅନ୍ତୁ। କିଛି ବି ଆପଣଙ୍କର ଯାହା ହବ ଛାଡି ଦିଅନ୍ତୁ। ବହୁତ କଷ୍ଟରେ ରାଜି ହେଇ ହେଇ ସେ ନେଇକି ମତେ ଷ୍ଟେସନରେ ମାନେ ଯୋଉଠୁ ବସ୍ ଯାଏ ପୁରୀ ସେଇଠି ସିଏ ମତେ ଛାଡିଲା। ସାରିଲା ପରେ ମୁଁ ତାକୁ ମୋ ହିସାବରେ ଯେତିକି ପା ଦବା କଥା ମୁଁ ତାକୁ ଦେଲି କହିଲା ନା ଭାଇ ମୁଁ ଆପଣ ଜଗନ୍ନାଥଙ୍କୁ ଦେଖା କରିବାକୁ ଯାଉଛନ୍ତି। ଆପଣଙ୍କ ଠାରୁ ମୁଁ କିଛି ବି ରଖିବିନି ଆପଣ ଯାଆନ୍ତୁ। ମତେ ସେଇଟା ଏବେ ବି ଲାଗୁଛି ଯେ ସେଇ ଟାଇମରେ ଜଗନ୍ନାଥ ଆସିକି ମତେ ନେଇକି ଗଲେ। ନହେଲେ ଆପଣ ବିଶ୍ଵାସ କରିବେନି ଦିନ କଣ ରାତି କଣ। ସେଇଠୁ ମୁଁ ବାହାରି ବି ପାରିନଥାନ୍ତି। ଏଇଭଳିଆ ଜାଗା
ହଁ ନାଇଁ ସେଇଟା ତ ଠିକ କଥା ଯୋଉଟା କହିଲେ। ମାନେ ଏତେ ଏଇଭଳିଆ ନାରୋ ଜାଗାରୁ ବି ଆସିବାଟା ହଉଛି ବହୁତ ମାନେ ମୁ କଥା ହେବି ମାନେ କେହି ନା କେହି ଯିଏ ବି ସେଠି ଥାନ୍ତା ଆପଣଙ୍କ ଜାଗାରେ ସେ ଭାଙ୍ଗି ପଡ଼ିଥାନ୍ତା, ନହେଲେ ଆପଣ ଅଲରେଡ଼ି ଦୁଇ କିଲୋମିଟର ଆସିଥିଲେ ପୁଣି ଆଠ କିଲୋମିଟର ଆହୁରି ସେଟା ଚାଲିବା ତ କାହା ପାଖରେ ସମ୍ଭବ ବି ନୁହଁ ନା।
ଆଗରୁ ଲୋକମାନେ ଚାଲି ଦଉଥିଲେ କିନ୍ତୁ ଆଜିକାଲିର ମଣିଷ ଆଉ କୁଆଡେ ଚାଲିପାରିବେ।
ହୁଁ। ଜଗନ୍ନାଥଙ୍କର ତ ମହିମା ଅନେକ କାଣ ସିଏ ହଉଛନ୍ତି ଜଗତର ଠାକୁର ବୋଲି ତାଙ୍କ ନାଁ ଜଗନ୍ନାଥ। ଦିଆ ହେଇଛି ତାଙ୍କର ତ ମହିମା ଅନେକ ଦିନ ରାତି କରୁଥିବା ଲୋକ ଯାର ସୂର୍ଯ୍ୟ ଚନ୍ଦ୍ର ହଉଛନ୍ତି ଯାହାଙ୍କର ଆଖି। ତ ଆମେ ତାଙ୍କୁ କଣ କହିପାରିବା ସେ ସବୁ ଜିନିଷ ଦେଖୁଛନ୍ତି ତାଙ୍କୁ ମାଗିବାର କୌଣସି ଆବଶ୍ୟକତା ନାହିଁ। ମୁଁ ତ ଗୋଟେ କଥାରେ ବିଶ୍ୱାସ କରେ କି ପ୍ରଭୁ ତମେ ଯାହା କରିଥିଲ ଭଲ କରିଛ ଯାହା ହଉଛି ମୋ ସହିତ ଭଲ ହଉଛି ଆଉ ଯାହା କରିବ ତା ଉପରେ ବି ମୋର ବିଶ୍ଵାସ ଅଛି କି ତମେ ଭଲ ହିଁ କରିବ। ଆଉ ମୁଁ କେବେ ବି ଅସଫଳ ହେଇନି। ମୁଁ କୌଣସି ଜାଗାରେ ମାନେ ଫସିିନି କୌଣସି ଜାଗାରୁ ମାନେ କଷ୍ଟ ପାଇନି ମୁଁ କେବଳ ଏତିକି ବିଶ୍ୱାସ ରଖିଛି।
ଆଜ୍ଞା।
ହଉ ଯାହା ହଉ ସେଇଟା ଶୁଣିକି ଗୋଟେ ଏକ୍ସପିରିଏନ୍ସ ଆପଣଙ୍କର ବହୁତ ଭଲ ଲାଗିଲା ଭଗବାନଙ୍କୁ ପ୍ରାର୍ଥନା କରିବି କି ଏମିତି ଆପଣଙ୍କୁ ଆଶୀର୍ବାଦ କରୁଥାନ୍ତୁ। ଆପଣ ଜୀବନରେ ଆହୁରି ଆଗକୁ ବଢନ୍ତୁ ଆଉ ତାଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ଥାଉ।
ହଉ ଆପଣ ବି ଖୁସିରେ ରୁହନ୍ତୁ। ହଁ।
ହଁ ମୁଁ ଯାଉଚି ପିଲାମାନେ ସବୁ ଡାକିଲେଣି ଖାଇବା ପାଇଁ ଖାଇବା ପିଇବା କରିକି ଆମେ ପରେ କଥା ହବା।
ହଉ, ହଉ, ହଉ ଧନ୍ୟବାଦ ହ ଜୟ ଜଗନ୍ନାଥ।